ହ୍ୟାଲୋ।
ହଁ ହଁ କୁହ।
ହଁ ଝିଅ କଣ କରୁଛ?
ହଁ ଏ ବସଛି ଆଉ ଆପଣ କଣ କରୁଛନ୍ତି?
ହେଇ ଏବେ ବସିଥିଲି ଆଉ କଁ କରିବି। ଖିଆ ପିଆ ସଇଲାଣି?
ହଁ ଆମର ହଁ ହଁ ହଁ ସଇଲାଣି। ଏ ଆଉ ଏବେ ମାନେ ମାନେ ଏ ଯୋଉ ସବୁ ଶୋଇଲେଣି ସବୁ ଶୋଇବାକୁ ଆଉ ଆପଣ କଂର?
ହଁ ଖିଆପିଆ ସଇଲାଣି ଆପଣ ଏଇନା କଣ କରୁଚନ୍ତି? କୁଆଡେ ବୁଲାବୁଲି କରିବାକୁ ଯାଇଥିଲେ ନା ନାଇଁ?
ନା ନାଇଁ ବୁଲାବୁଲି ଘରେ ଅସୁବି ଧା ଏବେ ତ ଖାଲି କିଛି ଏବେ ମାନେ ଘରେ ଅଛି ଆଉ କିଛି ବୁଲାବୁଲି ହିଁ କରିନି।
ଉଁ ହୁଁ, ପୁରୀ ଫୁରୀ ଯାଉନାହାନ୍ତି ରଥ ଯାତ୍ରା ଆସିଲାଣି। ବୁଲିକି ଆସନ୍ତେ।
ଓ ନାଇଁ ଏ ମାନେ ଏମିତି ଭଗବାନଙ୍କ ଡୋରି ନ ଲାଗିଲେ ଏମତି ଆମେ କଣ ଯାଇପାରିବାନି? ହେଲେ ଯିବା ପାଇଁ ଭାରି ଇଚ୍ଛା କିନ୍ତୁ ଯେବେ
ତାପରେ ଏବେ ଯୋ ଦେବ ସ୍ନାନ ପୂର୍ଣ୍ଣିମା ହେଲା ଯେ ଠାକୁର ଅନୁସରଣରେ ରହିବେ ଆଉ।
ହୁଁ ହଁ ବରା।
ଅନୁସରଣ ରହିବେ। ତାପରେ ଏବେ ବର୍ଷା ଫର୍ଷା ହବନି ଖରା ହବ।
ହଁ।
ହୁଁ। ପୁରୀରେ ତ ପ୍ରବଳ ଲୋକ ହୁଅନ୍ତି।
ବହୁତ ଲୋକ ବହୁତୁ।
ହୁଁ ଏତେ ଲୋକ ମାନେ ପ୍ରବଳ ଭିଡ।
ଆପଣ ରଥଯାତ୍ରା ବେଳକୁ ଯାଇଛନ୍ତି କେବେ?
ନା ଆପଣ ଯାଇଥିଲେ?
ହ ନାଇଁ ନାଇଁ ମୁଁ ବି ଯାଇନି ମୁଁ ସେମ୍ତି ମାନେ ସାଧାରଣ ୟେରେ ଯାଇ ମାନେ ଏନ୍ତି ମୋ ଟିକେ ଇଚ୍ଛା ଦେଖିଆ ପାଇଁ ବାହୁଡା ଯାତ୍ରା ଦେଖିଆ ପାଇଁ ର
ମୁଁ କେବ୍ ପେ ଯାଇନି ଛୁଆଟେ ହେଇଥିଲି ଯାଇଥିଲି ଆଉ କେବେ ଯାଇନି ଏତେ ଭିଡରେ କୁଆ ଯିବ? ଆହା ଆପଣ କେବେ ତାହେଲେ ଯିବେ?
ଏବେ ତ କାଇଁକି ଆଉ ସେଟା ଆଉ ଭଗବାନଙ୍କ ଉପରେ ପଡିବ।
ଜଗା ଡୋରି ନ ନାଗିଲେ କିଏ ଯିବ?
ହଁ-ହଁ ଜଗା ଡୋରି।
ଉଁ ହୁଁ-ହୁଁ। ପୁରୀ କିନ୍ତୁ ବଢ଼ିଆ ଜାଗା ଟିଏ।
ହଁ-ହଁ ଖାଲି ଖାଟି ସେଇଟା ଯେମତି ଖାଟି ମାନେ ଆପଣଙ୍କୁ ତ ଲାଗିଅ ମୁଁ ସ୍ବର୍ଗରେ ଅଛି।
ସମୁଦ୍ର କୂଳଟା ତ ମସ୍ତ୍ ହାଲୋ।
ହଁ ପରା।
ସମୁଦ୍ର କୂଳଟା ତ ବଢିଆ ଜାଗା ଆଉ।
ହଁ।
ହୁଁ।
ଏ ଆଉ ଏବେ ଆପଣ ଯାଇଥିଲେ କି ମାନେ ଏଇ କୋଉ ଦି ତିନି ବର୍ଷ ଭିତରେ କେବେ ଯାଇଥିଲେ କି?
ନା ଯାଇନି ଛୁଆଟେ ହେଇଥିଲି ଯାଇଥିଲି ଆଉ ଯାଇନି। ଆପଣ ଆଉ କେବେ ଯିବେ?
ନା ମୁଁ ଯାଇଥିଲି ମୁଁ ଯାଇଁକି କୋଉଠି ସେଇଟି ପଢୁଥିଲି ଆଉ ସେଟା ନାଇଁ ଶୁଣ ପ୍ଲସ୍ ଥ୍ରି ପଢୁଥିଲି ସେ
ହେଇ ଯୋଉଁ ଜୋରନ୍ଦା ଯାତ୍ରା ଦେଖି ଆସନ୍ତି ଆପଣ?
ହଁ ବେଳେ ବେଳେ ଯାଏ ମାନେ ହିନ୍ତି ବେଳେ ବେଳେ ପୁଣି କହିଆକୁ ଗଲେ ଏମିତି ଛୁଆବେଳେ ଯାଏ ଏବେ ଆଉ କେତେବେଳେ ଯାଇନି।
ହୁଁ-ହୁଁ ହେଠୁ କଣ ଆଣିକି ଆସନ୍ତି ନା କିଛି ନାଇଁ?
ନାହିଁ ମ ମୁଁ କିଛି ଆଣିନି ସେମ୍ ନାଇଁ ନାଇଁ କିଛି ଆଣିନି।
ଓହୋ ସେଟି ବି କିଛି ଭଲ ଜିନିଷ ମିଳେନି ଆଉ କଣ ଆଣିଏ। ଆ ରଜ କେମିତି କାଟିଲେ?
ରଜ ମୁଁ ମାନେ ଗାଁ ମାନଙ୍କରେ ଦେଖୁଚୁ ମୁଁ ଆପଣ ସମସ୍ତଙ୍କ ଘରେ ଘରେ ଘରେ ଘରେ ଏବେ ଏ ମାନେ ହେଇଗଲାଣି ଦୋଳି ମାନେ ଆଗରୁ ଯିବାକୁ ପଡୁଥିଲା। ଆଉ ଏବେ ତ ରଜ ମହାତ୍ସବ ଗୋଟେ ଗୋଟେ ହଉଚି ଯେ ନା ବହୁତ୍ ବଢିଆ ସେ କଟିଲା ଆପଣଙ୍କର କେମ୍ତି କଟିଲା?
ଅଁ ହଁ ସେନ୍ତି ଦି ଦିନି ତ ବର୍ଷା ହେଲା ଦିନେ ଖରା ହେଲା। ରଜରେ। ରଜ ଭାରି ଭଲ ହେଇଥିଲା କିନ୍ତୁ ବର୍ଷା ତ ତ ହେଇକି ସବୁ ଇଏ କଲା ଆଉ।
ତାପରେ ବି ପୁଣି ବର୍ଷା ତ ଯାହା ବର୍ଷା ଆଉ ପୁଣି ମାନେ ଆଉ ଯେତିକି ହଁ ପୋଡପିଠା ଖାଇଥିଲି। ଆ ଆପଣ?
ଆଁ ମୁଁ ବି ଖାଇଥିଲି। ଆପଣ ଆଉ କଣ ଖାଇଥିଲେ ଚକୁଳି?
ହଁ ଚକୁଳି ବି ହେଇଥିଲା ପୋଡପିଠା କାକେରା।
ହୁଁ ବରା।
ବରା ହେଇନଥିଲା କି ମତେ ଭଲ ଲା ଭଲ୍ ଲାଗେ। ଟିକେ ଘରେ ତିଆରି କଲେ ଟିକେ ମାନେ ତାର ସ୍ଵାଦ ଟା ଟିକେ ମତେ ଆସେନି ଆଉ।
ଆପଣ ଏ ବ ବିରି ଫିରି କୋଉଠୁ ଅମଳ କରୁଚ
ହଁ ଏବେ ଆମ ଘରେ ଫସଲ ସବୁ କରା ହଉଚି, ଆଉ
ଓହୋ।
ମୋ ଜେଜେବାପା ଟିକେ ଫସଲ କାମ କରନ୍ତି। ଆଉ ସେୟା ଆଉ, ଏୟା କରା ହଉଚି ଆଉ।
ଓହୋ, ବିରି କୋଳଥ ଫୋଳଥ କରିଥିବେ ଆଉ।
ହଁ।
ଉଁ ହୁଁ। ନିଜେ ଯାଇକି ଧରିକି ଆସିକି ବିଲରୁ ବିକୁଥିବେ ଆଉ।
ହଁ-ହଁ ଆଉ ଆପଣଙ୍କ ମାନେ ଯେମ୍ତି ବାଡିରେ କହିଲେ କି ଫସଲ ସବୁ ଏଇ ଯୋଉ ପନିପରିବା ଚାଷ କରାଯାଏ, ଆମ ଘରେ ବି ସବୁ ଏମ୍ତି ପନିପରିବା ହଁ-ହଁ।
ଆପଣଙ୍କ ବାରିରେ ସେଇରା ଆଉ ନା?
ହଁ ସେରା କରା ହେଇକି ଆମର ବିକା ଯାଏ, ମାନେ ଆମେ ବିକ୍ରି କରୁ।
ଆମର ବିକା ବିକି ନୁହଁ, ଆମର ଖାଇବା
ନାଇଁ ଆମର ମତେ
ଆପଣ ପାଠ ପଢ଼ୁଚନ୍ତି?
ହଁ ଏବେ ଜିଷ୍ଟ ତ ପ୍ଲସ୍ ଥ୍ରି ସରିଲା। ଏବେ ଘରେ ଅଛି ଆଉ। ହଁ ଦେହ ଭଲ ଅଛି।
ମତେ ତ ଟିକେ ଥଣ୍ଡା ହେଇଯାଇଚି ଆଉ।
ଥଣ୍ଡା ହେଇଯାଇଚି, ହଁ ଆପଣ ମୁଁ କହିଲି ମେଡିସିନ୍ କିଛି ଖାଇଦିଅନ୍ତୁ, ନହେଲେ ଡ଼କ୍ଟର
କଣ କରୁଚନ୍ତି?
ଆଁ?
ଆପଣ କଣ କରୁଚନ୍ତି?
ଏବେ ତ ମୁଁ ଘର ଅଛି ଆଉ କିଛି କରିନି ଚାକିରି ବାକିରି କିଛି କରିନି। ପଢାପଢି
ଦେ ହଭଲ ଅଛି?
ହଁ।
ହୁଁ, ଆପଣଙ୍କ ଘରେ କିଏ ରୋଷେଇ କରୁଚନ୍ତି?
ଆ ମୋ ମାମା କରୁଥିଲା, ମୋ ଦି ଦି ମାନେ ସେ ବାହା ହେଇଯାଇଚନ୍ତି, ତ ସେ ଥିପାଇଁ
ଏଯୋଉ ତାଲଚେର୍ ନାଲ ଯାଆନ୍ତି ଯାତ୍ରା ଦେଖି ସେଠି ଭଲ ହୁଏନି?
ହଁ-ହଁ-ହଁ ଭଲ ପୁରା ଆଉ ବଢିଆ-ବଢ଼ିଆ ମାନେ ତା ମେଢ ଗୁରାକ ବହୁତୁ ବଢିଆ ହୁଏ। ଲକ୍ଷ୍ମୀ ପୂଜା ଯେନ୍ତି ମେଢ ହୁଏ ହଁ। ହଁ ବା ହଁ ଏଇ ନାଲକୋ ମେଢ ଗୁଡାକ ମାନେ ତାଙ୍କର ସେପାରେଟ୍ ଅଛି। ତ ଏ ସେପାରେଟେ ଗୋଟେ-ଗୋଟେ ମାନେ ତାଙ୍କର ମଣ୍ଡପରେ ଗୋ
ପୁରା ଚାନ୍ଦି ଫାନ୍ଦି ହେଇକି ପୁରା ଗୋଟେ-ଗୋଟେ ବି ସୁନାରେ ବି ହଇଥାନ୍ତି। ହୁଁ, ଆ ଢେଙ୍କାନାଳ ଲକ୍ଷ୍ମୀ ପୂଜାରେ ବି
ହଁ ବା ଢେଙ୍କାନାଳ ଲକ୍ଷ୍ମୀ ପୂଜା ବି
ଯୋଉ ଢେଙ୍କାନାଳ ଲକ୍ଷ୍ମୀ ପୂଜାକୁ ପୁରା ଗୋଟେ ଠାକୁର ପୁରା ଚାନ୍ଦି ପୁରା ପୁରା ରୂପା
ହୁଁ।
ନା।
ହଁ ଅଁ।
ହୁଁ ସୁନାରେ ବି ଗୋଟେ ଗୋଟେ ତିଆରି ନୁହଁକି।
ହଁ ସୁନା ହଁ ତାଙ୍କକର ଯୋଉ ମାନେ ଧରେ କିଛି ବସ ସଫଳ ହେଇଲା ତୋର ଏନ୍ତି ପଚିଶି ବର୍ଷ କି କୋଡିଏ ବର୍ଷ ପଳେଇଲା ମାନେ ଲକ୍ଷ୍ମୀ ପୂଜା କରିବାରେ ଗୋଲଡେନ ଜୁବଲି କି ଏମିତି ଡାଇମଣ୍ଡ ଜୁବଲି ସେଇମାନେ କରନ୍ତି। ସିଏ ତାଙ୍କର ସୁନା ଆଉ ଚାନ୍ଦି ର ମେଢ଼ ପୁରା କରନ୍ତି ଆଉ।
ବହୁତ ପୋଲିସି ଫୋଲିସି ଗୁରା ରୁହନ୍ତି ଯେ।
ହୁଁ।
ତମକୁ ପଖାଳ ଖାଇବାକୁ ଭଲଲାଗେ?
ହଁ ମତେତ ମୁଁ ତ ପଖାଳ ଖାଇକି ଶୁଏ ମତେ ପଖାଳ ଖାଇବାକୁ ଏତେ ବଢିଆ ଭଲ ଲାଗେ। ଆଉ ଆପଣ କୁ ଭଲ ଲାଗେ?
ମୋତେ ତ ତିନି ଟାଇମ୍ ପଖାଳ ଦେଲେ ମୁଁ ଖାଇବି।
ଆଛା ଆଛା ଆ ଆପଣ କୁ ଥଣ୍ଡା ହେଇଯାଉଛି ସେଇଥିପାଇଁ। ଇଏ ପଖାଳ ମାନେ ଆ ଟିକେ ଗରମ ଫରମ ଖାଆନ୍ତୁ
ଆଉ ପଖାଳ ଗରମକୁ ମୁଁ ଏତେ ଭଲ ପାଏନି।
ହଁ ଗରମ ଭାତ ମାନେ ଖାଇ ହେଇଯିବ ହେଲେ ଏତେ ବି ଖାଇ ହ ହଁ ଖାଏ ଯେ ପଖାଳ ଟିକେ ବେଶୀ ଖାଏ ଆଉ। ମାନେ କଣ ସାତ ଦିନରୁ ମୁଁ ପଖାଳ ପାଞ୍ଚ ଦିନ ଖାଇଲେ ଗରମ
ହୁଁ ଉଁ। ପଖାଳ ମାଛ ଥିବ ଆଉ କୋବି ଭ ଯା ଆ ବଢିଆ।
ହଁ ହଁ ବା।
ହ୍ୟାଲୋ।
ହଁ ଆଉ ଏବେ ଏ ଘରେ ସବୁ ଭଲ ଅଛନ୍ତି?
ଯେ କହୁଛି ହୁଁ ସିଏ
ସବୁ ଭଲ ଅଛନ୍ତି?
ହଁ ଏନ୍ତି ଭଲ ସବୁ ଆଉ। ସିଏ ସେ ଆଇଲା ଯେ କହିଲା କୁଆଡେ କଥା ହଉଜୁ ମୁଁ କହିଲି ଇଆଡେ ଆଉ। ଗୋଟେ ସାଙ୍ଗ ପିଲା ଆଉ ହଉ ହଉ ରଖୁଛି।